ହାଲୋ।
ବନ୍ଧୁ ନମସ୍କାର।
ନମସ୍କାର ରାଧେ ରାଧେ।
ବନ୍ଧୁ କଁ ଆପଣ ଏତେ ରାଗିଲା ଭଳିଆ ଲାଗୁଛନ୍ତି କଁ ହେଇଛି କି ଆପଣଙ୍କର।
ନାଇଁ ଟିକେ। ଦି ଦିନ ସାରା ଆଜି ବୃଷ୍ଟିପାତ ଯୋଗୁଁ କିଛି ଗୋଟେ କାମ ଭଲ ଭାବରେ ହେଇନି ସେଥି। ଥି ପାଇଁ ଟିକେ ରାଗ ଲାଗୁଛି ଆଉ।
ଓହୋ ବନ୍ଧୁ ଆପଣ କଁ କାମ କରିଥାନ୍ତେ କି ଆଜି।
ଆଜି ଟିକେ ଉଁ ବିଭିନ୍ନ ପ୍ରକାର କାମ ଥିଲା ଆଜି ହେଇ ପାରିଲାନି ଆଉ। ଟିକେ ବ୍ୟାଙ୍କ ଯାଇ ଥାନ୍ତି ଟିକେ। ଆଉ ପୋଷ୍ଟାଲ ଟିକେ ଯାଇଥାନ୍ତି। କିଛି କାମ ହେଇପାରିଲାନି ମହାବିଦ୍ୟାଳୟ ବି ଯାଇ ହେଲାନି ସାଙ୍ଗସାଥି ଟିକେ ସେ ଖାଇ ପାରିଲାନି
ହଉ ଏତେ ସବୁ କାମ ଆପଣଙ୍କର ରହିଗଲା?
ଆଜ୍ଞା।
ବନ୍ଧୁ ଆପଣଙ୍କର ଯୋଉ ପୁଅ ସାଙ୍ଗ ବୁଝିଲେ?
ଆଜ୍ଞା।
ଯିଏ ଆପଣଙ୍କର ବହୁତ ପ୍ରିୟ ସାଙ୍ଗ ବୁଝିଲେ। ସିଏ ମତେ ଦେଖ ଖା ହୋଇଥିଲେ ବୁଝିଲେ?
ଆଜ୍ଞା।
ସେ ମତେ ଆପଣଙ୍କ ବିଷୟରେ ପଚାରୁଥିଲେ ବୁଝିଲେ?
ଆଜ୍ଞା।
ପଚାରୁଥିଲେ। ଆଉ ଆପଣ ମାନେ ମହାବିଦ୍ୟାଳୟରେ ପାଠ ପଢୁଛନ୍ତି ନା ନାଇଁ, ନା ବୁଲୁଛନ୍ତି ସେ ସବୁ ବିଷୟରେ ମତେ ପଚାରୁଥିଲେ ବୁଝିଲେ? ସେ ବନ୍ଧୁ ଏତେ ତଦନ୍ତ କଣ ପାଇଁ ସେ ଏତେ ତଦନ୍ତ କଣ ପାଇଁ କରୁଛନ୍ତି ବନ୍ଧୁ?
ତାର ମୋର ଟିକେ ଭଲ ସାଙ୍ଗ। କିଛି ଦିନ ହେଲା ଯୋଗାଯୋଗ ହେଇପାରୁନି? ଆଉ ସେଥିପାଇଁ ସେ ବୋଧେ ବୁଝାବୁଝି କରୁଥିବ ଆଉ
ଆଜ୍ଞା ଆଜ୍ଞା ନା ମତେ ଆପଣ ପୁରା ରାଗିକି ପଚାରୁଥିଲେ ବୁଝିଲେ ମତେ କହିଲେ ସେ ତମ ସାଙ୍ଗେ କଥା ହଉଛି। ମୁଁ କହିଲି ନାଇଁ ଆଜ୍ଞା ସେ ତ ମୋ ସାଙ୍ଗ କଥା ହୁଅନ୍ତି ନାଇଁ ବୁଝିଲେ ସିଏ ତ ବହୁତ ଚୁପ ଚୁପଚାପ ରୁହନ୍ତି। କାହା ସାଙ୍ଗେ ଅଧିକା କଥା ହୁଅନ୍ତିନି। ମୁଁ କହିଲି ବନ୍ଧୁ କଣ ହେଇଛିି ଆପଣ ବି ବହୁତ ଚିନ୍ତିତ ଜଣାପଡୁଛନ୍ତି? ସେ କହିଲେ। ନାଇଁ ସିଏ ତାର ମୋର ଗୋଟେ କଥା ହେଇଛି, ଯାହାକି ଆପଣଙ୍କୁ କହିହବ ନାହିଁ? ଆପଣ ବନ୍ଧୁ କହୁନାହାନ୍ତି। କଣ ହେଇଛି ଆପଣଙ୍କ ଭିତରେ?
ନାଇଁ ସେମିତି ତ କିଛି ହେଇନି ସେ କଣ ପାଇଁ ଏମିତି କହିଲେ କେଜାଣି? ସେମିତି କଥାବାର୍ତ୍ତା ଟିକେ ହେଇନୁ ସେଇୟାକୁ ସେ ବୋଧେ ଥରେ କଲ କରିଥିଲେ। ମୁଁ ବ୍ୟସ୍ତରେ ଥିଲି। ଆଉ ଟିକେ ଝଗଡ଼ା ହେଇଯାଇଥିଲା। ସେଥିପାଇଁ ବୋଧେ ସେ ଭାବୁଥିବେ ଆଉ
ଓହୋ। ନାଇଁ ବନ୍ଧୁ ଆପଣ ତ ଆପଣଙ୍କୁ ଥରେ ଦେଖିଥିଲି ବୁଝିଲେ?
ଆଜ୍ଞା।
ଆପଣ ଆପଣ ସାଙ୍ଗ। ଆପଣଙ୍କର ଦୁଇ ଜଣ ସାଙ୍ଗ ବୁଝିଲେ?
ଆଜ୍ଞା।
ଆଉ ଆପଣ ଏକ ହୋଟେଲରେ ବସିକି ବିରିୟାନୀ ଖାଉଥିଲେ ବୁଝିଲେ ମୁଁ ଆପଣଙ୍କୁ ଦେଖିଥିଲି। ହେଲେ ବନ୍ଧୁ ଆପଣଙ୍କୁ କହିପାରିଲିନି। ଆପଣ ତ ଦୁଇ ଜଣ ବନ୍ଧୁକୁ ଦେଲେ ଖାଇବାକୁ ମତେ ଦେଲେନି ବୁଝିଲେ?
ଆଜ୍ଞା ଆ ସେମିତି ସେଦିନ ଆମର ଖାଇବାର ନଥିଲା ହଠାତ ସେମିତି ହେଲା। ତ ଆମର ସେମିତି ମୋ ବନ୍ଧୁ ଯିଅ ଅଛନ୍ତି। ଝିଅ ସାଙ୍ଗ ତାଙ୍କର ମୋର ଯାଇଥିଲୁ ଖାଇବା ପାଇଁ। ଆଉ ସେମିତି ହଠାତ୍ ସେଠି ଦେଖା ହେଇଗଲା। ଆଉ ଜଣଙ୍କ ବନ୍ଧୁ ସାଙ୍ଗରେ ତ ସେଥିପାଇଁ ସିଏ ବି ଖାଇବାକୁ ଯାଉଥିଲେ ଘରକୁ। ମୁଁ, ସେଥିପାଇଁ ଡାକିଦେଲି ଆଉ ମିଶିକି ଖାଇଲୁ ଆଉ ଆଉ ବେସ୍ତ ହୁଅନ୍ତୁନି ଆଉ ବେଳେ ଆଉ କେତେବେଳେ ଖାଇଦବା ମିଶିକି ଆଉ
ନାଇଁ ବନ୍ଧୁ ଆଉ କଣ ଖାଇବା ଯାହା ଥରେ ଆପଣ ଡାକିଥାନ୍ତେ ନା ଆଉ କହିଲା ପରେ ଡାକିଲେ ଆଉ କଣ ବନ୍ଧୁ ଭଲ ଲାଗିବ?
ନାଇଁ ନାଇଁ ସେମତି ବି ଆମେ ଆମ ଝିଅ ସାଙ୍ଗ ଯିଏ ଅଛନ୍ତି ଆମେ କଥାବାର୍ତ୍ତା ହଉଥିଲୁ ଥରେ ଆମେ ମିଶିକି ଗୋଟେ ପିଷ୍ଟ କରିବା ସମସ୍ତେ ମିଶିକି କଲେଜ ଆଉ କେଇ ଦିନରେ ସରିଯିବ ମିଶିକି ଗୋଟେ ଫିଷ୍ଟ କରିବା
ତ ବନ୍ଧୁ ଆପଣଙ୍କ ସାଙ୍ଗ ସାଥିରେ ମୁଁ କୁଆନ୍ତୁ ଯାଇପାରିବି
ନାଇଁ ଆପଣ କଣ ଅଲଗା ନା କଣ ଆପଣ ଏ ବି ଆମ ବନ୍ଧୁ ମାନଙ୍କ ଭିତରେ ନା ନାଇଁ
ବୁଝିଲି ଯେ ବନ୍ଧୁ ଆପଣ ଯଦି ଡାକିବେ ତାଲେ ଚିରାଉପକୃତ ହେବି ବୁଝିଲେ
ନିହାତି ଆମେ ତ ଡାକିବୁ ଆଉ
ଆପଣ ଆପଣଙ୍କ ପୁଅ ସାଙ୍ଗକୁ ବି ଡାକିବେ ବୁଝିଲେ
ନିହାତି ଆପଣ କଣ ଆପଣ ଗୋଟେ କଥା ଜାଣିଛନ୍ତି କି ଏବେ ବହୁତ ଏବେ କିଛି ଦିନ ହେଲା କୋଡିଏ ପଚିଶ ଦିନ ହବ ମନ ଟା ଭଲ ନାହିଁ ଯେହେତ ତୁ ମ ଉଁ ବହୁତ ଭଲ ସାଙ୍ଗ ସିଏ ତା ବାପାଙ୍କର ଟିକେ ସଡ଼କ ଦୁର୍ଘଟଣା ହେଇଯାଇଛି
ଆଜ୍ଞା ଆଜ୍ଞା
ସଡ଼କ ଦୁର୍ଘଟଣା ହେଇଯାଇଛି ସେ ମାସେ ହେଲା ଆଇସିୟୁରେ ଅଛନ୍ତି କିଛି ବି ଅ ଭଲ ହଉନି
କଣ ହେଲା
ସେ ତାଙ୍କ ବାପା ଟ୍ରକ୍ ଚଲାନ୍ତି
ଆଜ୍ଞା
ଟ୍ରକ୍ ଚଲାନ୍ତି ତ ଏମତି ହଠାତ ଆକ୍ସିଡେଣ୍ଟ ଟା ହେଇଗଲା ଦୁର୍ଘଟଣା ହେଇଗଲା। ଯୋଉଥିପାଇଁ କି ତାଙ୍କ ଛାତି ବାତି ସବୁ ବହୁତ ଜୋରରେ ଆଘାତ ହେଇଛି। ଲୁହାରେ ମାଡ଼ ହୋଇଯାଇଛି ଗୋଡ଼ ଦୁଇଟି ଭାଙ୍ଗି ଯାଇଛି
ତ ବନ୍ଧୁ ଆପଣ ଯାଇଥିଲେ ଦେଖିବାକୁ
ନାଇଁ ମୁଁ ତ ଯାଇନି ସେ ଅଛନ୍ତି ଏବେ ଫାଷ୍ଟ ପ୍ରଥମେ କେନ୍ଦ୍ରାପଡାରେ ଥିଲେ ଏବେ କ କଟକର କଣ ଗୋଟେ ପ୍ରାଇଭେଟ୍ ମେଡିକାଲରେ ଅଛନ୍ତି। ତ ମୁଁ ତ ଯାଇନି ଦେଖିବାକୁ ଆଉ ସେ ସେଠି ତାଙ୍କ ମା ସେଠି ତାଙ୍କ ମା ଆଉ ଭାଇ ଅଛନ୍ତି ଆଉ ତାଙ୍କ ଘରେ ଯଦି ଗୋଟେ ଦୋକାନ ଅଛି ଅ ତଜିରତି ଦୋକାନ ସେ ଦୋକାନରେ ଚଳେଇିବାକୁ କେହି ନଥିଲେ ତ ମୋ ସାଙ୍ଗ ସେଠି ଅଛି ଘରେ ଭଉଣୀ ଅଛି।
ଆଜ୍ଞା ଆଜ୍ଞା ବନ୍ଧୁ ବୁଝିପାରିଲି ଆପଣ ଆଜ୍ଞା ଆପଣ ସାଙ୍ଗ ଉପରେ ଏବଂ ମଧ୍ୟ ବହୁତ ଦୁଃଖର ଆଶା ଛାଇ ଯାଇଛି ମୁଁ ବୁଝିପାରୁଛି ଆଜ୍ଞା ବୁଝିପାରୁଛି ବନ୍ଧୁ ମୁଁ ବହୁତ ମଧ୍ୟ ଖରାପ ଲାଗିଲା ଶୁଣିକି ଏଭଳି ଦୁର୍ଘଟଣା ହୋଇଯାଇଛି ବୁଝିଲେ ତ ମୁଁ ବି ମଧ୍ୟ ଠାକୁରଙ୍କୁ ପ୍ରାର୍ଥନା କରୁଛି ଆପଣଙ୍କ ସାଙ୍ଗର ବାପା ଯ କି ବହୁତ ଜଲଦି ଭଲ ହେଇଯାଆନ୍ତୁ ଏବଂ ପୁଣି ପୂର୍ବ ଭଳି ତାଙ୍କ ପରିବାରଟି ହସ ଖୁସିରେ ଚଳୁ ବୁଝିଲେ
ଆଜ୍ଞା
ରଖନ୍ତୁ ବନ୍ଧୁ ଯାହା ହବାର ଥିଲା ହୋଇଗଲାଣି ବୁଝିଲେ ତ ସେଇ କଥା ଧରି ଯଦି ଆପଣ ମନ ଦୁଃଖ କରିବେ ତାହେଲେ ଆପଣ ଆପଣ ସାଙ୍ଗଙ୍କର ମଧ୍ୟ ଦୃଢ ବଳକୁ କମାଇବେ ବୁଝିଲେ ତାଙ୍କୁ ବର୍ତ୍ତମାନ ସାହସ ଦରକାର ଯିଏ କିି ଆପଣ ତାଙ୍କୁ ଦେଇପାରିବେ ବୁଝିଲେ ଆପଣ ତାଙ୍କୁ କୁହନ୍ତୁ କି ଯେ ଯାହା ହେଇଗଲାଣି ତ ଆଉ କିଛି ନାହିଁ ବୁଝିଲେ ବର୍ତ୍ତମାନ ଆପଣ ଆଉ ତାଙ୍କ ବାପାଙ୍କୁ ଅଧିକ ଯତ୍ନ ନେବେ ଏବଂ କିଛି ଦିନ ପରେ ମଧ୍ୟ ତାଙ୍କ ବାପା ମଧ୍ୟ ବହୁତ ଜଲଦି ଭଲ ହେଇଯିବେ ବୁଝିଲେ
ଆଜ୍ଞା ମୁଁ ତ ସେମିତି ସାହସ ଦଉଛି କାହିଁକି ନା ସେ ଏ ପର୍ଯ୍ୟନ୍ତ ଭଗବାନଙ୍କ ଦ ଭଗବାନ ଶୁଣୁନାହାନ୍ତି ଡାକ ଏ ପର୍ଯ୍ୟନ୍ତ ସେ ପର୍ଯ୍ୟନ୍ତ ଆଇସିୟୁ ରୁ ବାହାରି ନାହାନ୍ତି ସେମିତି କି ଚାଲିଛି ଗୋଡ ଦୁଇଟି ଭାଙ୍ଗି ଯାଇଥିଲା ଗୋଟେ ଗୋଡ ଅଧି ତା ଇନ୍ଫେକ୍ସନ୍ ହେଇଯାଇଥିବାରୁ ତାକୁ କାଟି ଦେଇଚନ୍ତି।
ଗୋଡ଼ ମଧ୍ୟ କଟା ହୋଇଚି?
ଆଜ୍ଞା ଦୁଇଟି ଗୋଡରୁୁ ଗୋଟେ ଗୋଡ କଟା ହେଇଯାଇଚି, ଆଉ ଗୋଟେ ଗୋଡ ଅପରେସନ୍ ହେଇଛି ଭାଙ୍ଗି ଯାଇଚି ଟିକେ। ତ ଏପର୍ଯ୍ୟନ୍ତ ତାଙ୍କର ହୋସ୍ ବି ଭଲ ଭାବରେ ଆସୁନି।
ଆଜ୍ଞା ବଧୁ ସେ ବହୁ ଦୁଃ ସୁଖରେ ଅଛନ୍ତି ନା
ଆଜ୍ଞା ହୁଁ ତଥାପି ସି ସାହସ ଦଉଛି କଥା ହଉଛି ଯେତେ ଯାହା ହେଲେ ବି ବାପା
ଆଜ୍ଞା ଆଜ୍ଞା ବନ୍ଧୁ ବୁଝୁ ବୁଝିଲି ବନ୍ଧୁ ଯାହା ପାଖରେ ବାପା ନାହାନ୍ତି ସେ ଜାଣିଛନ୍ତି ବାପାଙ୍କର ମୂଲ୍ୟ କଣ। ବନ୍ଧୁ ଆପଣଙ୍କ କ ଥା ମୁଁ ବୁଝିପାରୁଛି ବୁଝିଲେ ତ ବନ୍ଧୁ କିନ୍ତୁ ଆପଣଙ୍କୁ ଏକ ଉପଦେଶ ଦଉଛି ବୁଝିଲେ ଆପଣ ଯାଇ ଟିକେ ଆପଣଙ୍କ ସାଙ୍ଗ ପାଖୁ ଟିକେ ଯାଇକି ଦେଖା କରି ଆସନ୍ତୁ ବୁଝିଲେ ଯାହାକି ଆପଣ ସାଙ୍ଗକୁ ମଧ୍ ଯେ ବହୁତ ଭଲ ଲାଗିବ ବୁଝିଲେ ବନ୍ଧୁ ଯଦି ଆପ ଆପଣଙ୍କ ପାଖରେ ଯୋଗାଯୋଗ ହେଇପାରୁନାହିଁ ବୁଝିଲେ ତାହେଲେ ଆପଣ ଆପଣ କୌଣସି ଏକ ପୁଅ ସାଙ୍ଗ କୁ କୁହନ୍ତୁ ଯିଏ ଆପଣଙ୍କୁ ନେଇକି ଯିବ ବୁଝିଲେ ଯିଏ କି ବିଶ୍ୱସ୍ତ ପିଲା ହେଇ ଵ କି ଆପଣଙ୍କ ଘରେ କହିବନି ବୁଝିଲେ ତ ଆପଣ ଯାଇକି ଦେଖ ଦେଖା କରିଦେଇ ଆସିଲେ ଆପଣଙ୍କ ସାଙ୍ଗକୁ ମଧ୍ୟ ବହୁତ ଭଲ ଲାଗିବ ବୁଝିଲେ ବନ୍ଧୁ। ପ୍ରଥମରୁ ଯୋଉ କଥା କହିଲି ବନ୍ଧୁ ଯାହା ତ ହେଇଗଲାଣି ତାକୁ ଆଉ କେବେ ଫେରେଇ ହବ ନାଇଁ ବୁଝିଲେ ଆଜ୍ଞା। ତ ବନ୍ଧୁ ଏବେ ବର୍ତ୍ତମାନ ଆମର ଗୋଟିଏ ଇଚ୍ଛା ଯେ ସେ ଭ ସୁସ୍ଥ ହେଇ ଘରକୁ
ହଁ ମୁଁ ତ ସବୁବେଳେ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି କେମିତି ଭଲ ହେଇଯାଉ ସବୁ।
ନାଇଁ ବନ୍ଧୁ ଦୁଃଖ ସୁଖ ତ ଏମିତି ଲାଗି ରହିଥାଏ ବୁଝିଲେ। ମୁଁ ଜଣ ଜଣଙ୍କର ବନ୍ଧୁ ଏଭଳି ଦୁଖ ଦୁଃଖ ରହିଯାଏ ଯେ ଯାହାକି ତାଙ୍କ ଭବିଷ୍ୟତ ବ-ବଦଳାଇ ଦିଏ ବୁଝିଲେ।
ଆଜ୍ଞା।
ତ ବନ୍ଧୁ ମୁଁ ମଧ୍ୟ ଆଶା କରୁଛି ଯେ ଆପଣଙ୍କ ସାଙ୍ଗର ବାପା ବହୁତ ଜଲଦି ସୁସ୍ଥ ହେଇଯାଆନ୍ତୁ ବୁଝିଲେ। ତ ବନ୍ଧୁ ମୋ ସହ ମଧ୍ୟ ଏପରି ଏକ ଘଟଣା ହୋଇଥିଲା ବୁଝିଲେ
ଆଜ୍ଞା।
ଅଷ୍ଟମ ଶ୍ରେଣୀରେ ପାଠ ପଢିଲା ବେଳେ ମୋର ଗୋଡଟି ଭାଙ୍ଗି ଯାଇଥିଲା ବୁଝିଲେ। ଯାହା କିି ମୋର ଅଣ୍ଟା ପାଖରୁ ଯୋଉ ମାନେ ଗୋଡର ଯୋଉ ମାନେ ଆ ଷ୍ଟାର୍ଟିଂ ପଏଣ୍ଟ ଟା ବୁଝିଲ ସେଠୁ ମୋ ଗୋଡଟି ଭାଙ୍ଗି ଯାଇଥିଲେ। ଭାଙ୍ଗି ଯାଇଥିଲା ଯାହା ଫଳରେ ଆମେ ବହୁତ ମଧ୍ୟ କଷ୍ଟ ସହିଛୁ ବୁଝିଲେ। ତ ବନ୍ଧୁ ତାହା ଅଳ୍ପ ଭାଙ୍ଗିଥିଲା ବୁଝିଲେ। କିନ୍ତୁ ଆମ ଘର ପାଖରେ ଏକ ଲୋକର ମୂର୍ଖାମି ଯୋଗୁରୁ ବୁଝିଲେ ଆମେ ବଡ ମେଡିକାଲ ଗଲୁ ନାହିଁ ବୁଝିଲେ ଏକ ଘରୋଇ ଡା ଡାକ୍ତରଖାନାକୁ ଯାଇ ସିଏ ମୋ ଗୋଡଟିକୁ ନଷ୍ଟ କରିଦେଇଥିଲା ବୁଝିଲେ ବନ୍ଧୁ।
ଆଜ୍ଞା।
ଦେଖନ୍ତୁ ଯେତେବେଳେ ଆମେ ଚାରି ମାସ ପରେ ବଡ଼ ମେଡ଼ିକାଲ ଆଗମନ କରିଥିଲୁ। ସେ ଆମକୁ ବହୁତ ଖରାପ ଭଷାରେ ଗାଳି ମଧ୍ୟ ଦେଇଥିଲେ ଯେ ତମେ କଣ ପାଇଁ ଏ ଏବେ ଆସୁଚ ଛୁଆର ଜୀବନ ତ ନଷ୍ଟ କରିସାରିଲଣି ଏବେ ବର୍ତ୍ତମାନ କଣ ପାଇଁ ଆସୁଛ ଆଜ୍ଞା ତ ବନ୍ଧୁ ସେ ଆମ ଘରେ ଯେତେବେଳେ କାନ୍ଦିଲେ କହିଲେ ଗୋଟିଏ ପୁଅ ସାର୍ ତାକୁ କଣ କରିି ଭଲ କରିଦିଅନ୍ତୁ। ତାର ସେ କହିଲେ ବନ୍ଧୁ ଯିଏ କି ଆଉ ଗୋଡ କେବେ ଭଲ ହେବ ନାହିଁ ବୁଝିଲେ।
ଆଜ୍ଞା।
ଆପଣଙ୍କ ପୁଅର ବାମ ଗୋଡଟି କଟା ହେବ? ଏବଂ ଆମେ ସରକାରଙ୍କ ତରଫରୁ ଆପଣଙ୍କ ପୁଅକୁ ଏକ ପ୍ଲାଷ୍ଟିକ ଗୋଡର ବ୍ୟବସ୍ଥା କରିଦଉ। ବନ୍ଧୁ ଛାତି ତଳେ କଣ କୁହନ୍ତି ଯ ଖସିଗଲା ଭଳି କଥା ନୁହେଁ। ସେଭଳି କଥା କହିଲେ, ମୁଁ ତ ଆମ ଘରର ଗୋଟିଏ ବୋଲି ଦୀପ ବୁଝିଲେ?
ଆଜ୍ଞା ଗୋଟେ ବୋଲି ପୁଅ, ମା ର ମନ କଣ ହଉଥିବ ଏଇଟା ଶୁଣିକି।
ଯା ଯିଏକି ଲିଭିଗଲେ ସମସ୍ତଙ୍କ ଆଶା ଲିଭିଯିବ ବୁଝିଲେ।
ଆଜ୍ଞା।
ତ ସେଥିପାଇଁ ବନ୍ଧୁ ଆମେ ଏକ ପ୍ରାଇଭେଟ୍ ମେଡିକାଲ୍ କୁ ଗଲୁ, ସିଏ ମଧ୍ୟ ଡକ୍ଟର ମଧ୍ୟ ବହୁତ୍ ଭଲ ଥିଲେ ବୁଝିଲେ। ଯିଏକି କହିଲେ ମୁଁ ଆପଣଙ୍କୁ ଶହେ ସତକଡ଼ା ଦେ ମାନେ କହିପାରୁନାହିଁ, କିନ୍ତୁ କିଛି ବ ଶତକଡା ଯେ ଅଛି ଯେ ପିଲାଟି ଭଲ ହେଇପାରେ ବୁଝିଲେ। ଏବଂ ଚାରି ଲାକ୍ଷେ ଟଙ୍କା ଦେଇ ମୋର ଏକ ବଡ ଅପରେସନ୍ ହୋଇଥିଲା ବୁଝିଲେ।
ଆଜ୍ଞା।
ଯାହା ଫଳରେ ମୁଁ ପୂର୍ବ ଭଳି ଚାଲି ପାରୁଚି, ବୁଝିଲେ ବନ୍ଧୁ?
ଆଜ୍ଞା ଯାହାଉ ଭଗବାନଙ୍କ ଦୟାରୁୁ ସବୁ ଠିକ୍ ହେଇଯାଇଛି।
ବନ୍ଧୁ ଶୁଣନ୍ତୁ ଆପଣଙ୍କୁ ଏଇ କଥାଟି କହିବାର କାରଣ ବୁଝିଲେ, ଯେତବଳେ ସେ ଏଭଳି କଥା କହିଥିଲେ, ଆମେ ସବୁ ପ୍ରକାର ଆଶା ଛାଡି ଦେଇେଇଥିଲୁ ବୁଝିଲେ। ହେଲେ, ଠାକୁର ତ ଜାଣିଚନ୍ତି କେବେ କାହାକୁ କଷ୍ଟ ଦେବେ ନାହିଁ, ବୁଝିଲେ। ହେଲେ ସେ ସବୁକିଛି ପରବର୍ତ୍ତୀ ସମୟରେ କିଛି ସମୟ ଲାଗିଲା ହେଲେ ସବୁ କିଛି ଠିକ୍ କରିଦେଲେ ବୁଝିଲେ। ସେମିତି ଆ ପଣଙ୍କ ସାଙ୍ଗର ଘର ଲୋକଙ୍କର ଯୋଉ ଦୁର୍ଘଟଣା ହେଇଚି, ସେ ବି ମଧ୍ୟ ଆଗାମୀ ଦିନରେ ସବୁ କିିଛି ଭଲ କରିଦେବେ ଏବଂ ପୂର୍ବ ଭଳି ଆ ପଣଙ୍କ ଆପଣ ଏବଂ ଆପଣଙ୍କ ସାଙ୍ଗର ବାପା ସେ ମଧ୍ୟ ହସ ଖୁସିରେ ରହିବେ ବୁଝିଲେ।
ଆଜ୍ଞା, ଭଗବାନଙ୍କ ଦୟାରୁ ସବୁ ଭଲ ହେଇଯାଉ।
ଆଜ୍ଞା, ଭଲ ହେଇଯିବ ବନ୍ଧୁ ଶୁଣନ୍ତୁ ଯଦି ତାଙ୍କର ଏଭଳି କିଛି ଅସୁବିଧା ହେଇଚି ବୁଝିଲେ। ତାଙ୍କର ତ ବର୍ତ୍ତମାନ୍ ଯୋଉ କାର୍ଡ ବ୍ୟବସ୍ଥା ସରକାର ଦ୍ଵାରା କରାଯାଇଚି ବୁଝିଲେ।
ଆଜ୍ଞା-ଆଜ୍ଞା।
ତାଙ୍କର ତାହା ଲାଗୁ ହେଉଛି ନା ହେଉନାହିଁ?
ହଁ-ହଁ ତାହା ଲାଗୁ ହେଇ ସେ କାର୍ଡ ର ଅ ସମାପ୍ତ ଘଟିବାକୁ ବସିଲାଣି, ଯୋଉଥିପାଇଁ କି ସେମାନେ ବହୁତ୍ ବ୍ୟସ୍ତ ହେଇପଡିଲେଣି‌। ଯାଇଥିଲେ ଆମ ଏମ୍ ଏଲ୍ ଏ ପାଖୁକୁ, କିନ୍ତୁ ଏମ୍ ଏଲ୍ ଏ ଆମକୁ ଦୁଃଖ ଲାଗୁଚି କି ସରକାର୍ ଏତେ ଏତେ ଉପରକୁ ଗଲା ପରେ ମଧ୍ୟ ଗୋଟେ ଲୋକକୁ ସାହାଯ୍ୟ କରିବାକୁ କଣ ପାଇଁ ଚାହେଁନି?
ବର୍ତ୍ତମାନ୍ ବନ୍ଧୁ ଆପଣଙ୍କ ବିଧାୟ ଆପଣଙ୍କର ଧର୍ମଶାଳା ବିଧାୟକ ନା ବ ବର୍ଚଣା ବିଧାୟକ?
ବର୍ଚଣା ବିଧାୟକ।
ତ ବନ୍ଧୁ ବ୍ୟସ୍ତ ହୁଅନ୍ତୁନି ଏଇ କଥାଟି ମଧ୍ୟ ଆମେ ନିଶ୍ଚୟ ଉଠାଇବୁ ବୁଝିଲେ, ଯଦି ଆପଣଙ୍କର କିଛି ସାହାଯ୍ୟ ଦରକାର ଥିବ ତାହେଲେ ଆପଣଙ୍କ ସାଙ୍ଗର ସାଙ୍ଗକୁ ମୋ ନମ୍ବର୍ ଦେବେ ବୁଝିଲେ।
ନିହାତି-ନିହାତି।
ଏବଂ ଆମ ଗ୍ରାମ ପାଖରେ ହିଁ ବିଜେପି ର ଏକ ପାର୍ଟି ଅଫିସ ଅଛି ବୁଝିଲେ। ଯାହାଧେରେ ମାନ୍ୟବର ବିଧାୟକ ନାୟକ ସବୁବେଳେ ଆସୁଛନ୍ତି, ବୁଝିଲେ ଆମେ ସେ ବିଷୟରେ ନିଶ୍ଚୟ ତାଙ୍କ ସହ ଯୋଗାଯୋଗ କରିବୁ।
ଆଜ୍ଞା, ନିହାତି ଯା ହଉ ସାହାଯ୍ୟର ହାତ ବଢେଇଲେ ମନ କୁ ଗୋଟେ। ଗୋଟେ ସାହସ ଦେଲେ ବହୁତ ଖୁସି ଲାଗୁଛି।
ପରେ କଥା ହେବା ବୁଝିଲେ ଆପ୍ ଆପଣ ରଖିଦିଅନ୍ତୁ।
ଆଜ୍ଞା, ନିହାତି ରହୁଛି।